କେମିତି ଅଛନ୍ତି?
ଜୟ ଜଗନ୍ନାଥ କଣ କରୁ
ଜୟ ଜଗନ୍ନାଥ ଏଇ ଜଷ୍ଟ ଏ ଆମ୍ବ ଗଛରେ ପବନ ଖାଆ ହାଉଛି
ଆରେ ଆରେ ସେମ୍ ତ ହେଇଗଲା ତମେ ଆମ୍ବ ଗଛର
ହଁ ପା ଏଇଟି ଗରମ ଟା ବେଶୀ ହଉଛି ଏବେ ନା
ଲାଇନ ନାହିଁ ବା ଆମର ଲାଇନ କଟି ଯାଇଛି
ହଁ ପା
ଲାଇନ୍ କଟିଯାଇଛି ତାପରେ ଆଉ ଫ୍ୟାନ୍ ଫ୍ୟାନ୍ ବୁଲୁନି ପଳେଇ ଆସିଲି ପଦାକୁ ଆଉ ମୁଁ କଲି ଯଦି ୟାଡେ ବୁଲାବୁଲି ପତରେ ଆ ଆଉ କଣ କେମିତି ତମର ରଜ ପାଳନ କେମିତି ସେଲିବ୍ରେସନ୍ କଲ
ରଜ ଆମ ଗାଁ ପାଖରେ ବି ଗୋଟେ ଅଛି ସହର ସେଇଠି ହଁ ମହୋତ୍ସବ ହୁଏ ଏଇଟି ଯା ହୁଏ ଓ ଗାଁରେ ତ ଦୋଳିଖେଳ
ହୁଁ ହୁଁ ତାପରେ ରଜରେ ତମର ମାନେ କଣ ମାନେ ସବୁଠୁ ମାନେ ପ୍ରସିଦ୍ଧ ପ୍ରସିଦ୍ଧ ପର୍ବପର୍ବାଣୀ ଭି ଇଏରେ ପ୍ରସିଦ୍ଧ କୋଉଟା ତମର
ପ୍ରସିଦ୍ଧ ସେଇ ଭଲ ଏଇ ଦଶହରା ଯାତ୍ରା
ହୁଁ ହୁଁ
ହୁଁ
ଆଉ ମାନେ ଧାନ ଚାଷ ଚାଲିଛି ନା ନାଇଁ ସେପଟେ
ହଁ ଧାନ ଏବେ ଜଷ୍ଟ ଷ୍ଟାର୍ଟ ହେଇଛି
ହୋ ମାନେ ତଳି ଫଳି ପକେଇଲଣି ନା ଧାନ ବୁଣିଲଣି ହଁ ତଳି ଟା ଆମର ଏପଟେ ପନ୍ଦର ଦିନ ସେପଟ ପ ଟଳି ପଇଲାନି
ମୁଁ ଟିକେ ଆଗ ଆଉ ପୁରୀ ବହେ ବର୍ଷ ତଳେ ଏ ଚାରି ପାଞ୍ଚ ବର୍ଷ ତଳେ
ଓହୋ ଚାରି ପାଞ୍ଚ ବର୍ଷ ତଳେ ଯାଇଥିଲ ଆଉ କାଇଁ ଆଉ କଣ ଜଗାର ଡୋରି ଲାଗୁ ଗୁନି ନା କଣ।
ନା ଏବେ ଦିନେ ମାନେ ହେଇଗଲାଣି ମାସେ ଦି ମାସ ତଳେ ବାହାରିଥିଲି ଯେ ହେଲାନି ଆଉ।
ହଁ ହବ ହବ।
ହବ।
ଧୀର ପାଣି ପଥର କାଟେ ଧୀରେ ଧୀରେ ସବୁ ହବ ଆଉ ଆଉ ତମର ମାନେ ଯେମିତି କି ଧର ପିକ୍ନିକ୍ କରିବାକୁ ଗଲେ ତମ ସେପଟେ ଲାଇନ୍ ରେ କଉଠି ଭଲ ଭଲ ଜାଗା ଅଛି ଧର ବା ହାର ପିଲା ଯିଏ ପିକ୍ନିକ୍ କରିବାକୁ ଯିବେ ଭୋଜିଭାତ କରିବାକୁ ଯିବେ ବୁଲାବୁଲି କରିବାକୁ ଯିବେ କି ଏମିତି ଯିବା ପାଇଁ କଣ ଭଲ ଜେଗା ଅଛି। ହଁ ତମେ ସେଇପଟେ ଖାଲି ସବୁ ଗୁରା ଦଣ୍ଡାଧାର ନାଇଁ କି।
ହଁ, ତାପରେ ଯୋଉ କପିଳାସ ସପ୍ତ ଶଯ୍ୟା
ହଁ ସେଟାତ ଏପଟେ ଲାଇନ୍। ତମର ସେପଟେ ଲାଇନ୍ କଥା ମୁଁ ପଚାରିଲି ହଁ।
ଆମର ସେଇ ଗୋଟିଏ ଆଉ ଏତେ ନାହିଁ ହଁ ଅଛି ନା।
ଯେମିତି ବଡ଼ ବଡ଼ ଭଲ ଜେଗା ପ୍ଲେସ ଥିବ।
ଦି ତିନି କିଲୋମିଟର ଦୂରରେ ଗୋଟେ ଅଛି ଗୁଣ୍ଡିଚିନାଳି।
ଗୁଣ୍ଡିଚାନାଳୀ ହଁ।
ସେଇଠି ବି ଭଲ ମାନେ ସବୁଆଡ଼େ ଆସନ୍ତି ନୂଆବର୍ଷ ଫୁଆବ ଭୋଜି କରି
ଆଉ ଜ ଜଗନ୍ନାଥ ପାଖକୁ ଯଉଁ ଯାଇଥିଲ ଦି ବର୍ଷ ତଳେ ଯାଇଥିଲ ନା କି। ହ ହ ଯୋଉ ଯାଇଥିଲ ଜଗାଙ୍କ ପାଖକୁ। ମାନେ କଣ ଅନୁମତି ନେଇକି ଯାଇଥିଲ?
ଏଇଆ କିି ଘର ଲୋକଙ୍କୁ ସମସ୍ତଙ୍କୁ ଭଲରେ ରଖନ୍ତୁ।
ହୁଁ।
ଆଉ ଟିକେ ପାଠ ହଉ।
ହୁଁ।
ଆଉ ଖାଇସାରିଲଣି।
ହଁ ଖାଇସାରିଲିଣି।
ଓହୋ କଣ ଖାଇଲ?
ଖାଇଲି କଣ ଏଇ ଗରମ ଗରମ ଭାତ ଖାଇଥିଲି, ଆଉ କଷା ଗୋଟେ ହେଇ ଥିଲା, ସୟାମିନି କଷା, ଆଳୁ ପୋଟଳ ଭଜା, ଡାଲି ଆଉ ପାମ୍ପଡ଼।
ହୁଁ ହୁଁ।
ତ ଖାଇବା କଥା ଆଉ ହଁ ଆମ୍ବ।
ତମେ କଣ କର?
ହଁ ଏଇ ବୁଲାବୁଲି ତ ଚାଲିଚି ଏମତି ଅଛି ଗାଁ ରେ ଆଉ।
ତମକୁ କଣ କରିବାକୁ ଭଲ ଲାଗେ ମାନେ ଫ୍ରି ଟାଇମ୍ ରେ?
ଫ୍ରି ଟାଇମ୍ ରେ ଯଦି ବସିଥିବି ଜଗନ୍ନାଥଙ୍କ ଭିଡ଼ିଓ ମାନେ ଜଗନ୍ନାଥଙ୍କର ଭଜନ ଲେଖେ ନିଜେ ନିଜେ। ନିଜ ମନରୁ କିଛି କାଢ଼ିକି ଜଗନ୍ନାଥଙ୍କ ଭଜନ ଲେଖେ ଜ ଆଉ ଯେଦି ବି ବସିଛି ଆମ ଘର ପାଖରେ ଜଗନ୍ନାଥ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ସାମ୍ନାରେ ବସି ସେ କିଛି ଭାବେ କଣ କରିବା କେମିତି ଆଗକୁ କଣ ବଢ଼ିବି ଏମିତି ଭାବେ? ଆଉ ଜଗ ମାନେ ମୋତେ ବେଶୀ ଭଲ ଲାଗେ ବି ଆହୁରି ଗଛପତ୍ର ଲଗେଇବାକୁ ଭଲ ଲାଗେ। ଗାଈ ଗୋରୁ ସେବା କରିବାକୁ ଭଲ ଲାଗେ। ଆଉ ଚାଷ କାମ ବିଲରେ ଯାଇ ବସିକି ସେ ଯଉ ଭାତ ଖାଇବାର ମଜା ସେଇଟା ବି ମୋତେ ଗୋଟେ ଭଲ ଲାଗେ ବହୁତ୍ ଭଲ ଲାଗେ ହଁ ମାନେ ଘରେ ଯେତେ ଚିକେନ ମଟନ ଖାଇଲେ ଯେତେ ଭଲ ଲାଗିବନି କିନ୍ତୁ ତମ ବିଲରେ ଶାଗ, ପଖାଳ, କି ଖଟା ଏତେ ବେଶୀ ପ୍ରାୟ ଲୋକ କଣ ନିଅନ୍ତି? ଭାତ ମୁଠାକୁ ଖଟା ଆମ୍ବୁଲ ଖଟା ଖଣ୍ଡେ ବି ହେଲେ ଧରିକିନା ଲୁଣ ଲଙ୍କା ନେଇକି ପଳାନ୍ତି।
ଏଥିରେ ତ ଯୋଉ ମଜା ଆନନ୍ଦ
ସେ ଯେଉଁ ମଜା ସେ ଯେଉଁ ଖିଆ। ଆଉ ଆଗକୁ ଏମତି ଚାଲିଛି ଦେଖିବା କଣ ହଉଛି? ଆ ଗୋ ସେବା ବି କରିବାକୁ ଭଲ ଲାଗେ ବହୁତ ମାନେ ବହୁତ ଖୁସି ଲାଗେ ମାନେ ଇଏ କରିବାକୁ ହଁ। ଆଉ ଯୋଉଠି ଯାତ୍ରା ଫାତ୍ରା ହୁଏ ଦେଖି ଯିବାକୁ ଭଲ ଲାଗେ ଆଉ ଗାଁ ରେ ବି ରଜ ପର୍ବ ହୁଏ ଭଲ ଲାଗେ ଦେଖିବାକୁ ମାନେ ଏ ବର୍ଷ ବହୁତ ଭଲରେ ହେଉଥିଲା ଆମର ଆଉ ବହୁତ ଲୋକ ବି ହେଇଥିଲେ ବହୁତ ଯାତ୍ରା ଫାତ୍ରା ହେଉଥିଲା। ଆଉ ହଁ ରଜଠୁ ପୁରା ଶୀତଳ ଷଷ୍ଠୀ ଶରିଲା ପ ପର୍ଯ୍ୟନ୍ତ ଆମର ଯାତ୍ରା ହେଇଛି।
ଓ ହୋ। ଆଉ ତମଆଡେ ଯାତ ଯାତ୍ରା ଟା କେମିତି ପାଳନ କରାଯାଏ?
ଯାତ୍ରାଟା ତ ଭଲରେ ଫାଷ୍ଟ ଦିନ ଆମର ଅ ରଜ ତିନି ଦିନ ଆକ ଦୋଳି ଫୋଳି ହେଇକିନା ଯାତ୍ରା ମାନେ ଦୋଳି ଫୋଳି କରିକିନା ଖେଳଖୁଳି କରୁଥିଲେ। ତାପରେ ରଜ ତିନି ଦିନ ଯାକ ଦୋଳିରେ ଦୋଳିରେ ପଳେଇଲା ବାହାର ଲୋକମାନେ ଆସିଲେ ବି ଦେଖିବାକୁ ଆସିଲେ ଖେଳି ଖୁଳାକୁନା ଗଲେ ତାପରେ ଶୀତଳ ଷଷ୍ଠୀ ହେ ହେଲା ଉଣେଇଶ କୋଡ଼ିଏ ଏକୋଇଶ ତିନି ଦିନି।
ଓହୋ।
ଶିତଳ ଷଷ୍ଟି ମାନେ ଆମର ଯେଉଁଟାକି ଗାଁର ଗ୍ରାମ ଦେବତୀ ଅଛନ୍ତି। ତାଙ୍କୁ ପୂଜା ପାଠ କଲେ ପୂଜା ପାଠ କରିକିନା ହ୍ୟାଲୋ।
ହଁ।
ମୁଁ କହିଲି ପୂଜା ପାଠ କରିକି ଆମ ର ଯୋଉଟା କି ଭଲରେ ହୁମ ଫୁମ କରି ପୁରା ଭୋଜି ଭାତ କରି ଗାଁ ଟାଁ ଖୁଆଇ ବାହାର ନିମନ୍ତ୍ରଣ ଲୋକ ଲୋକମାନଙ୍କୁ ସହ ଖୁସିରେ ମାନେ ବିଦାୟ କଲେ।
ଓହୋ ପୁରା ବଢିଆ ଭାଗରେ ତ ପାଳ ହଉଛି।
ଆଜ୍ଞା।
କହିଲି ବହୁତ ବଢିଆ ଭାବରେ ପାଳନ କରାଯାଉଛି ସେଇଠି।
ହଁ ତାପରେ ତିନି ଦିନ ଯାକ ଫାଷ୍ଟ ଦିନ ଦଣ୍ଡ ନାଚ ହେଲା ତାପରେ ନାଚ ଦି ରାତି ହେଲା ଆଉ ସେଥିରେ ବି ଦୋଳି ଫୋଳି ପଡିଥିଲା।
ଦୋଳ ଯାତ୍ରା ହୁଏ ନାହିଁ।
ଦୋଳ ପାଇଁ କ କ ନ କହିଲେ ନ ସରେ ଦୋଳ ତ ଆମ କ କହିବାକୁ ଗଲେ ଆମ ଗାଁ ର ପର୍ବ ଆମର ହି ପର୍ବ ସବୁ ଆମେ ପୁରା ଭଲରେ ହୁଁ ଦୋଳ ପୂ୍ଣ୍ଣିମାରେ ଏଇ ବର୍ଷ କି ଏତେ ବାଗ ହେଇନି କିନ୍ତୁ ହେଇଛି ଆଉ। କଣ କହିଲେ ଗୋଟେ କୁହନ୍ତୁ?
ବୋଲି ପ୍ରଶାସନ ହଉଥିବ ନାଚୁଥିବ
ହଁ।
ତାର ମଜା ବହେ।
ତା ମଜା ଅଲଗା ଆଉ। ତା ମଜା ଠୁ ମଜା ନାହିଁ।
ହଁ ଆଉ ପଣା ସଂକ୍ରରାନ୍ତି କେମିତି କଣ ପାଳିଲ?
ପଣା ସଂକ୍ରାନ୍ତି ହଁ ଆମେ ତ ତେର ଦିନିଆ ଦଣ୍ଡରେ ଯାଉ ପଣା ସଂକ୍ରାନ୍ତି ବି ବହୁତ ଭଲରେ ପଣା ଫଣା କରି ଲୋକମାନେ ହୋଇ ଝାମ ଫାମ ହଉଥିଲା ଲୋକମାନେ ଆସିଥିଲେ ଝାମୁ ଯାତ୍ରା ଆସିଥିଲା ଦେଖିବା ପାଇଁ। ଆଉ ପଣା ବି ବି ଭଲ ବହୁତ ଭଲରେ ବି ପଣା ସଂକ୍ରାନ୍ତି ପାଳନ କରାହେଇଛି।
ହ ଯୋଉ ଦଣ୍ଡରେ ତାହେଲେ ମାନସିକ କଣ ଥିଲା କି?
ନାଇ ଦଣ୍ଡରେ ମାନସିକ ନୁହଁ ପାଟିଆର।
ଓହୋ।
ହ୍ୟାଲୋ।
ହୁଁ।
ପାଟିଆର ଆଉ ଦଣ୍ଡ ପାଟିଆର ଆଉ ମାନେ ରୋଲିଅର।
ମାନସିକ ବି ଅଛି ମାନସିକରେ ଯାଉଛି, ପ୍ଲସ୍ ଉମ୍ ଇଏରେ ଯାଉଛି ଆଉ।
ପାଟିଆରରେ।
ତମେ ତ ଦେଖିବ ଟାଇମ ଟା ଦେଖଉଛି ନା?
ହଁ ହଁ ଟାଇମ୍ ଦେଖଉଛି।
କେତେ ହେଲା, ସାତ ମିନିଟ ଏକତିରିଶ ସେକେଣ୍ଡ ହେଲା କି? ମୋ ଥେରେ ଗୋଟେ କଣ ଛଅ ଛଅ ମିନିଟ ଛବିଶ ସେକେଣ୍ଡ ହେଇକି ଏଇଟା ଷ୍ଟପ୍ ହେଇକି ରହିଛି ଉପରେ ଆଉ ଗୋଟେ ଚାଲୁଛି।
ଆଉ ଗୋଟେ ଚାଲିଚି, ଅ ମୋ ଠେ ଦଶ ମିନିଟ୍ ହେଲେ ମୁଁ କହିଦେବି।
ହଁ, ତମେ ଦଶ ମିଣ୍ଟି ହେଲେ କହିବ, ମୁଁ କାଟିବି।
ହଉ।
ତାପରେ ଏଇଭଳିଆ ସବୁ ସିଷ୍ଟମ ସବୁ ଚାଲିଛି ଆଉ।
ଓହୋ। ଆଉ ତମେ ଧାନ କାଟ କି ନାହିଁ?
ହଁ ଧାନ କାଟି ଯାଏ ଯେ, ଧାନ ଧାନ କେ ମାନେ ଧାନ କ-କ ମାନେ ନେ ଏ ଧାନ କାଟିବା ନା? ଧାନ କାଟିବାକୁ ଯିବି, ବେକେ ହବ କାଟି ଦେଇକି ହୀରରେ ଶୁଏ ଆଉ।
ଓହୋ।
ସେଇଟା ଭଲ ଲାଗେ ଆଉ।
କେଉଁ ଠାକୁରକୁ ମାନେ ବେଶୀ ପୂ-ପୂଜା କରିବାକୁ ଭଲ ଲାଗେ। କାହା ଭକ୍ତ ବେଶୀ?
ଭକ୍ତ ତ ମୁଁ ତ କହିଲି ପିତା, ମାତା, ଗୁରୁ, ଦେବତା, ବ୍ରାହ୍ମଣ ସମସ୍ତଙ୍କୁ ମାନେ ଆଉ। ହୁଁ ମାନେ ସେମି ତି କୋଉ ମୁଁ କହିବିନି ଯେ ଜଗନ୍ନାଥଙ୍କୁ ପୁରା ବିଶ୍ୱାସରେ ମାନେ, କାଳୀଙ୍କୁ ବିଶ୍ୱାସରେ ମାନେ କି ମାଆକୁ ମଙ୍ଗଳା ଓ ବିଶ୍ୱାସରେ ମାନେ, ସେମିତି ନୁହଁ ପିତା, ମାତା, ଗୁରୁ ଦେବତା, ବ୍ରାହ୍ମଣ। ଦେବତା କହିଲେ ଯେତେ ଦେବାଦେବୀ ଅଛନ୍ତି ସେ ଜଣେଇ ହେଲା। ଆଉ ପିତା, ମାତା ହେଲେ ବାପା, ମାଆ ଆଉ ବ୍ରାହ୍ମଣ ଗୁରୁ, ଗୁରୁ ଯିଏ ଶିକ୍ଷାଗୁରୁ, ଦୀକ୍ଷାଗୁରୁ ସେ ପାଠଗୁରୁ ସବୁଗୁରୁ। ତାଙ୍କୁ
ପିଲାମାନେ କୋଉ ସବଜେକ୍ଟା ଭଲ ଲାଗେ?
ମାନେ ପଢିବାକୁ ନା ମାନେ
କୋଉଟା?
ମାନେ ପଢାପଢି କରିବା ପାଇଁ କଉ ସବଜେକ୍ଟା ବେଶୀ ଭଲଲାଗେ ନା କଣ?
ହୁଁ।
ମୋର ଇତିହାସ ଭଲ ଲାଗେ।
ଇତିହାସ?
ହଁ ଇତିହାସ, ଭୂଗୋଳ ଯୋଉ ବହି ଆମର ସବୁ ସେ ଟିକେ ରୁହେ ତ ମାନେ ଇଏ ବିଷୟରେ ରୁହେ ନା।
ଓହୋ।
ସେଥିପାଇଁ ମତେ ଟିକେ ଭଲ ଲାଗେ ଆଉ।
କୋଉ ସବଜେକ୍ଟା ହୁଏନି ମାନେ?
ମୋର ସବୁଠୁ ସବଜେକ୍ଟ ହୁଏନି କଣ? ସେତ ମାନେ ଟି ଟିକେ ମ୍ୟାଥଟା ଟିକେ କମ ମାନେ ଭଲ ହୁଏନି ଏତେ ଆଉ।
ଓହୋ
ଆଣିଛି ରେଜଲ୍ଟ ଭଲ ଆସିଛି କିନ୍ତୁ ଟିକେ ଖରାପ ଅଛି ଆଉ ହୁଏନି ଏତେ ଆଉ। ଏବେ ହବ, କିନ୍ତୁ ସେତେବେଳେ ଟାଇମ ରେ ହଉନଥିଲା କଣ ଆମେ ଜାଣିବାର ନଥିଲେ ଏତେ ନା।
ହୁଁ
ଆଉ ଏବେ ଚାହିଁଲେ ଯୋଉଟା ଚାହିଁବ ସେଇଟା ଆମେ କରିପାରିବା ବୁଝି ପାରିବା ଶିଖିପାରିବା ଆ ସେଇ ଟାଇମରେ ଆମେ ମାସିଲୁଟି ହଁ ଏବେ ଟିକେ ବେଶୀ ବେଶୀ ବୁଦ୍ଧି ଆସେ ଆଉ।
ହୁଁ ଆଉ ତମକୁ କେଉଁ ଋତୁଟା ଭଲ ଲାଗେ ଶୀତଋତୁ ନା ବର୍ଷା ଋତୁ?
ଅ ସବୁଠୁ ମୋ ଜାଣିବାରେ ଶୀତଋତୁ ଟା ମୋପାଇଁ ଭଲ।
ଓ ହୋ।
ସେଦିନ ମୂଳରୁ ଟୋଟାଲ ଏକ ପଇସାରେ ଇଏ ନାହିଁ।
ଓ ହଉ ହେଇଗଲା ଭାଇ ହଉ କାଟିଦିଅ।